ହାଲୋ।
ହଁ କଣ କରୁଛ?
ହଁ କରୁଚୁ ଏଇଠି ବସିଥିଲି। ଆଉ ଆଜି ଖାଇବା କଣ?
ହାଲୋ।
ହଁ ହାଲୋ।
ହଁ ଶୁଭୁଛି
ହଁ ଶୁଭା ହଉଛି।
ଓହୋ।
ଆଉ ଆଜି ଖାଇବା କଣ?
ମାଛ ତରକାରୀ ଭାତ ଡାଲି।
ଓହୋ। ଆଜି ମୁଁ ଖାଇଥିଲି ଅଣ୍ଡା ଖାଇଛି ଅଣ୍ଡା ଆଉ ମାଛ ଥିଲା। ଅଣ୍ଡା ଆଉ ମାଛ। ହଁ ଆଉ ସେ ଭଜା ଭଜା କଣ କରିଥିଲା ଡାଲି ଆଉ।
ଓ ହୋ।
ହଁ ଆଉ
ହଉ କୋଉଁନ ଆସିବ?
ମୁଁ ଯିବି ପା କାଲି ଯିବି।
ଅଓ।
ହୁଁ।
ଆଉ ଦେଖିଲେ ପଇସା ଆଇଚି ତମର?
ହୁଁ
ଆଁ।
ଉଁ ଉଁ ଅନ୍ୟ କିଛି କହ
ହଁ ହଁ ଯୋଉ କଣ ଆଉ
ପୁଅ ବନେଇ ନଥିଲେ?
ହଁ ହଁ।
ମୁଁ ମୋର ରେସିପିଟା କେମତି କଣ ବନେଇଥିଲି ଟିକେ କହିଲୁ?
ମୋମୋ ରେସିପି।
ହଁ।
କିନ୍ତୁ କାଳେ ପରୀକ୍ଷା ତୋର କୁଚି ତମ ଏଠି ମୋମୋ ଫୋମୋ ମୋମୋ ରେ ଫାଷ୍ଟ କଣ କରିବ କୋବି, ଗାଜର, କ୍ୟାପ୍ସିକମ୍, ପନିର, ପିଆଜ କୁ କାଟିକି ତାପରେ ଯାଇକି ତା ଦେହରେ ତାପରେ କ ଗ୍ୟାସ ସ୍ରେ ତାକୁ କଢାରେ ପକେଇକି ଯଦି ତା ଦେହରେ ପାଣି ବାହାରିବ ତାହେଲେ ପାଣି ଚିପୁଡି ଦବ ନହେଲେ ଡାଇରେକ୍ଟ ଗ୍ୟାସ ରେ କଡାରେ ବସେଇକି ତା ଦେହରେ ଟିକେ ଲୁଣ ସୋୟା ସସ୍ ଆଉ ଟିକେ ଚିଲି ସସ୍ ଆଉ ଆଉ ଗୋଟେ କଣ ମସଲା ମୋର ମନେ ନାହିଁ ସେଇଟା ପକେଇ ଦବ ପକେଇକି ତାକୁ ଗୋଟେ ଭାଜିବ ମାନେ ଟିକେ ହାଲକା ହାଲକା ଭାଜି ଦବ ତାପରେ ଟିକେ କ ଚାମଚା ରଖିବ ତାପରେ ସେଇଠି କଣ କରିବା ନା ମଇଦା ଚାକଟ ଚାକଟ ଦେଲା ପରେ ତାପରେ ଛୋଟ ଛୋଟ କରି କି ମଇଦା ଚକଟ ଦବ ନର୍ମାଲ ଯେନ୍ତି ଚକଟ ଚକିକି କ୍ଷୀରରେ ଚକଟିଲେ ସଫ୍ଟ ହୁଏ। ହେଲା ଚକଡିକି ଅଧଘଣ୍ଟେ ଘଣ୍ଟେ ହଁ
ଦେଖିନା କି।
ନା କ୍ଷୀରରେ କିଛି ନାହିଁ ଖାଲି ସଫ୍ଟ ହୁଏ ମଇଦା ସଫ୍ଟ ହବା ପାଇଁ।
ଓହୋ।
ସେଦୁରୁ ଡାଲି ଟିକେ ପକେଇକି ତା ଦେହରେ ସେଇଠୁ ହଁ ଗୋଲ ଗୋଲ କରିକି ବେଲିକି ତା ଦେହରେ ମଇଁ ପକେଇକି ଷ୍ଟିମ କରିଦେବ ଆଉ
ହୁଁ।
ମୋମୋ କରିବ ନା କଣ?
ହଁ ବା ମୁଁ ଭାବୁଥିଲି କରିବି ବୋଲି ସେଠି ଟିକେ ପଚାରିଦେଲି ମୁଁ ଏତେ ମୋମୋ ପସନ୍ଦ କରେନି ଭାବୁଥିଲି ହେଇରା କରିବୁନି ଆଜି ପାସ୍ତା କରିବି। ସନ୍ଧ୍ୟାବେଳେ ହୁଁ ହୁଁ।
ଘରେ ରହି ଖାଲି ମୋମୋ ପାସ୍ତା ଖାଅ।
ଉଁ ହୁଁ ହୁଁ। ବାପା କହିଲେ ଆଉ ତୁ ପଳେଇବୁ କାଲି ଗୋଟେ ପାସ୍ତା ପ୍ୟାକେଟ୍ ଟେ ଆଣିଛି ଖାଇଦବୁ।
ଓହ ଆମ୍ବ ନେଇ ଆସିବ କହି ଦେଇଛି।
ହଁ ସେହି ମିଠା ଆମ୍ବ ନେଇକି ଯିବି।
ହଁ।
ହୁଁ। ଆଉ ଏକ୍ସମ୍ କେତ ଏକ୍ସମ୍ ଅଛି ଆଉ ପଢାପଢି ଭଲସେ କରୁଥାଅ। କେତଟା ବେଳେ ଟାଇମ୍ କେତେ ବେଳେ ଏକ୍ସାମ ଟାଇମ କେତେଟା?
ଆମ ଏକ୍ଜାମ ହଉଛି ତିନିଟାରୁ ଚାରିଟା ଦଶ ମାର୍କ ଏକ୍ଜାମ।
ନା ଯୋଉ ଏଇ ଦଶ ମାର୍କ ପାଇଁ ଏତେ ଟେନସନ ନା ନା ଏଇଟା ଭାରି ହଇରାଣ ଦେଖେ ଦଶ ମାର୍କ ଭାରିହଇରାଣ କୋଉଠୁ ପଡିବ ତୁ ଜାଣିପାରିବୁ
କଣ ପଡେ ବାସ ହଁ।
ସେଇଟା ହେଲା ଗୋଟେ କଥା
ଟ ଚଟବ ଆଉ ପ୍ରିୟ ଦର୍ଶିନୀ ଆସିବ ଜାଣିଛ ତ।
ଆଜି।
ଆସିବ ହେଲେ ଯିବା ଆସିବା କରିବ ତା ମମି ବାପା ଡେଲି ନେଇକି ଆସିବେ ପୁଣି ନେଇକି ଯିବେ।
ଉ ଓହୋ
କାନା କାନା ସେଇଠୁ କାଲି ଫୋନ କରିଥିଲେ ସେଟା ପଚାରୁଥିଲି। କହିଲେ କି ଆଉ କଣ? ପ୍ରିୟଦର୍ଶନୀ ଆସିବ ତାଙ୍କୁ କାଳେ ପ୍ରିୟଦର୍ଶନି କହିଲା କେମିତି ଗୋଟେ ଆ ମୁଁ କାଲି ଯିବି। ସେ କହିଲା ମୁଁ କହିଲି ତା ମମି ଥିବେ ବାପାଥିବେ ମୁଁ କେମିତି କଥା କରିବି। ସେଇଠୁ ତାପରେ କହିଲେ କି ଟିକେ ଫାଙ୍କା ଯଦି ପାଇବ ତାହେଲେ ଟିକିଏ ଆଣିକି ଖାଲି ମତେ ଖାଲି ଜଣେଇବ କି ମାନେ ଖାଲି ଟିକେ କଥା କଦବ ମୁଁ ଖାିଲଲି ହଉ। ତା ମମି କହିଥିବି ଆମେ ତାକୁ ଉପରକୁ ଡାକି ଆଣିବୁ କୋ ମାଡ ଖାଇବୁ।
ହଁ ତ ହଁ ତା ମମି ରୁମରେ ବସିବେ ନା ରୁମ୍
ହଁ ତା ମମି କହିଛନ୍ତି ଆଉ ଟିକେ ଆସିବି କଥା ହବା ମୋ ସହିତ।
ତା ମମି କହିଛନ୍ତି ତୋ ତୁ କଥା ହବୁ।
ହଁ ମତେ ନା ଅଙ୍କିତା ଅଙ୍କିତା କ ଅଙ୍କିତା ମାନେ ତତେ କହିଛନ୍ତି ଟିକେ ଦେଖା କରିବ ଆଉ। ସେ ସେ କାଲି ଫୋନ କରି ପଚାରୁଥିଲେ ନା ଆଉ ସେଠି ପଢୁଛି। ନା ଆଉ କଣ କରୁଛି କେତେ କଥା କାଲି ହେଇଛି ଯେ ମୁଁ ଶୁଣ ମୁଣ୍ଡ ହରାପ ହେଇଛି।
ହୁଁ ହୁଁ।
ଆଉ ମମି ଫୋନ କରି କେତେ କଥା କଣ ସବୁ କହିଲେ କହିଲ ସେ ପଢୁନି। ପାଠ ପଢିଆ ଛାଡୁଛୁ ସଂସାର କଥା ଭାବୁଛି କେମୁ କଣ ଭପିଲି ଗପିଲି। ଏ ସବୁ ତମ ଚମନ ଆଇଛି।
ଚମନ ଆସ ଏ ମା ଚମନ ମତେ କହିଲେ ମୁଁ ଯିବି ଆଜି କେତେ ଆଜି ଉଣେଇଶି ନା।
ହଁ।
ହଁ ହଁ ତାହେ ଆ ଆଜି ହଉଥିଲା ଉଣେଇଶ କୋଡିଏରେ ଯିବା କଉଥିଲା ହଁ ସେ ଯାଉ ଆସ
ତମର ଆଜି ସକାଳୁ କି କାଲି କେତେବେଳେ ମୋର ମନେ ପଡୁନି କେତେବେଳେ ଆଇଛି।
ବଧେ ଆଜି ସକାଳ ନ କଣ।
ହଁ ଛକ ତାଙ୍କର କଣ ଘର ପାଖରେ ସେ ପଳେଇଆସ
ହଁ ଆଇଛି ଦେଖିଛି ଅନେଇ ଅନ ହଁ ପ୍ରିୟଙ୍କା କି?
ପ୍ରିୟଙ୍କା ଯଉ ଡେଙ୍ଗା ହେଇକି ଯଉ
ଗୋରା ହେଇକି ତାକୁ ଦେଖିନି ନାଁ ସେ ଆସିନି ବୋଧେ।
ନା ଆମ ଆଜି ଆସିବେ ବୋଲି କହୁଥିଲେ।
ତମେ କହୁ ଆସ କାଲି ସମସ୍ତେ ଆଜି ଆସିବ କାଲି ଆସିବ।
ହଁ ହୁ ହଁ କାଲି ମୁଁ ଜି।
ଆମ୍ବ ଆଣିବ ଦୟାକରିକି ପାପାଲି କାଲି ଗୋଟେ ବଡ ଆମ୍ବ ଟା ଆଣିଥିଲା। ହଁ ବର୍ଷା ପ୍ରିୟା ଆସି ନାହାନ୍ତି।
ହଁ କାଲି ସାଙ୍ଗ ହେଇକି ଯିବୁ ତାଙ୍କର ମୋର।
ଓ
ହୁଁ।
ସାଙ୍ଗ ହେଇ ଆସିଲୁ।
ହଁ ସେଇ ବସ ଟା ରେ ସେ କହୁ କହୁଛନ୍ତି ତ ଯିବେ ବୋଲି ମୋ ସହିତ।
କାଲି ତା କାଲି ଛୋଲେ ତରକାରୀ ବଢିଆ ଲାଗୁଥିଲା।
କାଲି ରାତି କରି ଥିଲେ ଉଁ ହୁଁ ‌ ମାନେ ଖାଇବା ଭଲ କରିଥିଲେ।
ଆଉ ଆମ୍ବ ଆଣିଥିଲା।
କିଏ ଆଣିଥିଲା ଆମ୍ବ।
ପପାଲୀ ଗୋଟେ ଆମ୍ବ ଆଣିଥିଲା ଯୋଉ ବାଇଗଣ ପଲେଇ ନୁଅ ଯୋଉ ମିଳେ କିଣା ଆମ୍ବ। ବଡଟା ଗୋଟେ ବଡଟା ଆଣିଥିଲା।
ଓ ହୋ ଆମର ଗୋଟେ ଆମ୍ବ ଗଛ ଥିଲା ଶୁଣୁନୁ ଆମର ଯୋଉ ଆମ୍ବ ଗଛ ଟା ଥିଲା। ସବୁଠୁ ଟେଷ୍ଟ ସେଇ ଗଛଟାରେ ହେଲା କିନ୍ତୁ ସେତ ନା ସେ ଗୋଟେ ବର୍ଷ ଛାଡିିକି ଗୋଟେ ବର୍ଷ ଆସେ।
ଓହୋ ଆଛା।
ଏଁ ଏ ବର୍ଷ ଆସିନି ଆର ବର୍ଷ ଆସିଥିଲା ସେଥିପାଇଁ ଏ ବର୍ଷ ଆସିଲାନି ଆର ବର୍ଷ ପୁଣି ଆସିବ। ଥି ବ ହୁଁ ହୁଁ ହୁଁ ମାନେ ବଢିଆ ମାନେ ଅଲଗା ପ୍ରକାର। ଟେଷ୍ଟ ଜାଣିଛୁ ମାନେ ବାଇଗଣ ପଲେଇ ଆମ୍ବ ଯେମିତି ଲାଗେନି ପୁରା ପାିଚିଲେ ଯେମତି ଟେଷ୍ଟ ପୁରା ଲାଗେ। ସେଇ ପରିକା ଟେଷ୍ଟ। ପା ଛୋଟ ପୁଣି ଛୋଟ ବେଶୀ ବଡ ବି ନୁହେଁ ଗଛଟା ଛୋଟ ଗଛଟା ବହୁତ। ଆମ୍ବ ହୁଏ ବହୁତ ଆମ୍ବ ପୁଣି ହୁଏ ହୁଁ ତଥା ବି ମିନିମମ୍ କୋଡ଼ିଏ କି ତିରିଶ କେଜି ତିରିଶ ଚାଳିଶ କେଜି ଭଳିଆ ଆମ୍ବ ବାହାରେ।
ଓ ହୋ। ଆରେ ପାପାଲି କାଲି ବେଲ ଆଣିଥିଲା ଛେନା ଯୋଉ। କରନ୍ତି ଛେ ସେଇଟା ପି ଥେନ ଉଁ ଛେନା। ଛେନା ହଁ ତୁ ଛେନା କଣ ଛେନା ଜାଣିପାରୁନ ଛେନା।
ହଁ ଛେନା ବା ହଁ ଛେନା ତାପରେ।
ସେ ଛେନା ଆଣିଥିଲା ତାପରେ ନଡିଆ କୋରିକି ଆଣିଥିଲା। ଆଉ କଦଳୀ ଆଣିଥିଲା ଦିଟା ତାକୁ ଚକଡି କି ପଣା କରିକି ପିଇଲୁ। ତାପରେ ସେଇଆକୁ ନା ସୁମି ଦି ପିଇଲେନି।
କାଇଁକି।
ମନା କଲେ ତ ତାପରେ ଆଉ ଅଁ ମୁଢିରେ। ସେଇ ନଡିଆ କୋରା ଟିକେ ଚିନି ଟିକେ ପକେଇକି। ମୁଁ ଖାଇଲି ହୁଁ।
ଆଉ ଆ ହ।
ମୁଁ ଖାଲି ଅପେକ୍ଷା କରିଛି ତମେ କୋଉ ଆସିବ ଆମ୍ବ ଭଲ ହଁ ସ୍ମିତି ଦିଦି ଲାପଟପ୍ ଆଣିଛନ୍ତି।
ହୁଁ ଆମକୁ ମୁଭି ଦେଖେଇବେ ନା।
କଇଛନ୍ତି ମତେ କଇଚିନ୍ତି ମୁଁ ତୋର ଯଦି ଦେଖିବାର ଇଚ୍ଛା ଥିବ ଯଦି ମୁଁ କ୍ଲାସ ପଳେଇଥିବି। ତାହେଲେ ଇମେଲ ଲେଖି ରଖିଛନ୍ତି ଗୋଟେ କାଗଜରେ ମତେ କହଲେ ସେଇଟା ପକେଇକି ବସିକି ଦେଖିବୁ। ମୁଁ କହିଲି କି ହ ଉ ସେ କ ଆମର ଏକ୍ଜାମ ସରିଯାଉ ତମେ ମାନେ ଆସ ଦେଖିବ।
ତମେ ଦେଖିପାରିବ ତମର ଅନଲିମିଟେଡ ଅଛି ସେତେରେ ଡାଟା ହେଲା ତମେ ଚଲେଇ ପାରିବ। ଆମର ତ ସେ ମା ଲୋ ମୁଁ ଓପ ମୁଁ ଓପନ କରୁ କରୁ ସରି ଯାଇଥିବା ମୋ ଡାଟା।
ହୁଁ ତମର ତ ସାଙ୍ଗେ ସାଙ୍ଗେ ଡାଟା ସରିବ ତା ଦେହରେ ପୁଣି ଅଧିକ ଡାଟା ଟାଣିବ।
ହଁ ମୁଁ ଅନଲିମିଟେଡ଼ ପକେଇଦବି ବୋଲି ଭା ପକେଇଦବି ୟା ପରେ ଆ‌ ପରେ ପରେ ପକେଇବା ଆଉ।
ମୋର କା ଆଜି ବା ରାତିରେ ବାଲାନ୍ସ ସରିଯିବ।
ଉଁ ହୁଁ ଆଜି ରାତି ବାଲାନ୍ସ ସରିବ।
ତମେ କାଲି ରାତିରେ କଁ କଥା ହେଲନି।
କାଇଁ ଆ ତୁ ମୋତେ କଲ୍ କଲୁନି।
କରି ନେଇ ମସେଜ କରି ନେଇ।
ତୁ ମତେ ରାତି ଅଧରେ ମେସେଜ କରୁଛୁ ମୁଁ ପା ଭାବିଲି ତୁ କଥା ହେବୁନି ବୋଲି। କିଛି ବି କହିଲୁନି ମୁଁ ଅଧଘଣ୍ଟାରେ ତତେ ଅନେଇଲି।
ମୁଁ ଭାବିଲି କହିଲ ମୁଁ କହିଲି ତମ ବୋଧେ କଥାଉଛି ନା କଣ ସେଇଥି ପାଇଁ ଆଉ କିଛି କହିଲିନି।
କାହା ସହିତ କଥା ହଉଛି ମୁଁ ମୋର ବସି ଭିଡିଓ ଦେଖୁଥିଲି ଡାଟା ସରିଯିବେ ସରି ନଥିଲା ବୋଲି।
ଲସ୍ ହେଇଗଲା ରେ।
ମୋର ଡାଟା ସରି ନଥିଲା କାଲି ମୋ ସବୁଥର ଡାଟା ମୁଁ ସାରି ଦେଇଥାଏ ସନ୍ଧ୍ୟା ସୁଦ୍ଧା। ହେଲା କାଲି ସରିନଥିଲା ମୁଁ କହିଲି ସରିନେଇ ଡାଟା ଖାଲିଟା ୱେଷ୍ଟ ହବ କଣ ପାଇଁ ଗୋଟେ ଭିଡିଓ ଦେଖିଦିଏ।
ହଁ ଆଉ।
ହଁ।
ଏଇ ସବୁ ତ‌।
ଏଇ ସବୁ ଆଉ।
ଆଛା।
ମୋର ଗୋଟେ ସାଙ୍ଗ ମତେ ଏଇନା କଲ୍ କରିଥିଲା ହେଲା।
କିଏ ସେ।
ତ ମତେ ମତ ପଠେଇଛି ମିନ୍ ଗୋଟେ ହେଲା ମତେ ପ। ପଠେଇକି କହୁଛି କି ବାହାର କରିକି ଦେଲୁ କହୁଛି ରହ ଟିକେ ବାହାରେ ଅଛି। ମୁଁ କହିଲି ଘରେ ଗଲେ ଦେବି ତତେ।
ହୁଁ।
କ୍ଲାସ୍ କଣ ପାଇଁ ଯାଉନି କି ଯାଇନି ତ କ୍ଲାସ୍। ସେ ଦି ଦିନ ହେଲା ଯାଇନି ମୁଁ କ୍ଲାସ୍ କହିଲି ଯାଉନଁ ସେ କହିଲା କାହିଁ ତ କେହି ଯାଉନାହାନ୍ତି ମୁଁ କହିଲି ନା ମ ଯାଉଛନ୍ତି।
ଏତେ ପିଲା ବି ଆସିନାହାନ୍ତି ଆଜି କାଲି ଭିତରେ। ଭିତରେ ଆସିିବେ ବୋଧେ ହଁ ଏ କୋଉଠି ଏତେ ପିଲା ନାହାନ୍ତି ଅଳ୍ପ ଛୁଆ। ନୂଆ ନୂଆ ଲାଗୁଛି ସବୁ ଏଠି।
ହଁ।
ହଁ ବା।
ଘାସ ପତ୍ର ସବୁ କଟାକଟି ହେଇଛି ନା ସେ ବଢି ବୁଢା ଯାଇଛି ସବୁ।
ସେଇ ବଢିବାଢି ଯାଇଛି ବଢିଛି ମାନେ ଅଲଗା ଟିକେ ଅଜିବ୍ ଅଜିବ୍ ଲାଗୁଛି ଆଉ।
ଓହୋ।
ଏ ଆଇଛି ତ କେତେ ଦିନ ପରେ ପାପାଲି କହୁଛି ମୁଁ ରୁମ୍ ଆମ ରୁମ୍ କୋଉଠି ଭୁଲିଯାଇଛି।
ପାପାଲି ଖୋଜୁଥିବ ରୁମ୍ କୁଆଡେ ଗଲା ମୋ ରୁମ୍।
ହଁ ପାପାଲି ମମି ପୁଣି ଆସିବେ ରବିବାର ଦିନ।
ଓହୋ କାହିଁକି ତାକୁ ଦେଖା କରିତେ।
ନାଇଁ ତାର କଣ ଜିନିଷ ପତ୍ର ଆଉ କିଛି ଆଣିନି କିଛି ଆଣିବେ ଆଉ ହେଇଲୋ କାହ୍ନା ଭାଇ ଫୋନ୍ କଲେଣି।
ହଉ ତୁ ଟିକେ ରହିଥା ମୁଁ। ହଁ ସେ କ ଆଉ ଟିକେ ଅଛି କରୁଥାନ୍ତି ମୁଁ ପରେ କରିବି।
ହୁଁ ହ। ସେ କେତେବେଳେ ଆସିବେ ଏକ୍ଜାମ୍ ଦବା ପାଇଁ।
ସିଏ। ସିଏ ତା ମମି କହିଲେ ସେ ଗୋଟେରେ ବାହାରିବୁ ଆମେ ଦିଟାରେ ପହଞ୍ଚିବୁ। ଦିଇଟାରେ ପହଞ୍ଚି ସେ ତିନିଟାରେ ଏକ୍ଜାମ ଦବାକୁ ଯିବ ଚାରିଟାରେ ଆମେ ସେଠି ଥିବୁ ତାକୁ ନେଇ ଆସିବୁ।
ହୁଁ।
ଦହନୀୟ ଅବସ୍ଥା ବିଚରାର। ହଉ ହଉ ମୁଁ କରୁଛି।
ହଉ ଠିକ୍ ଅଛି।
ହଉ।